ହଁ, କୁହନ୍ତୁ?
ଏ ଯୋ ଏଇଠି ଆଜି ବାରିପଟେ ବହୁତ ମାଙ୍କଡ ଆସିକିି ସବୁ
ହଁ।
ଫଳ ଖାଇଦଉଛନ୍ତି ଖାଲି।
କି ଫଳ ହେଇଚିକି ତମ ଗଛରେ?
ହଁ, ଏ ଯୋଉ ପିଜୁଳି ଗଛ ତ। ସବୁ ଖାଇଦଉଛନ୍ତି
ଆଉ ସିଏ ବଞ୍ଚିବ କେମିତି?
ଆ ଆମେ ଫୁଣୀ ଖାଇକି ବଞ୍ଚିବୁନୁ। ଆ ବିଲକୁ ଯାଇକି ସବୁ ବିଲକୁ ଯାଇଁକି ସବୁ ଚାଉଳ ବି ଖାଇ ଦଉଚନ୍ତି।
ବିଲ ଚାଉଳ ଅଛି, ତମର କେମିତି
ହଁ।
ପିଲ କି
କଣ? ଚାରିଟା ବିଲ ବା।
ବିଲ ତମ ବିଲରେ ଚାଉ ଲାଗୁଛି
ଖାଲି ଗୋଟେ ବିଲ ଛାଡୁଛନ୍ତି।
ହଁ, ଓହୋ। ବିଲରେ ଚାଉଳ ହୁଏ, ନା ଧାନ ହୁଏ?
ସେ ଧାନ
ଧାନ ଖାଇଦଉଛନ୍ତି? ଓହୋ ହଁ ଆଉ
ସବୁ ଧାନ ଖାଇଦଉଛନ୍ତି। ଆମ୍ବ ଗଛ ହେଇଚି ବାରିରେ ଖାଇ ଦଉଚନ୍ତି।
ଆଉ
ହଁ, ଖାଇସାଇଲିଣି।
ଆମର ହେଇଚି ଭାତ, ଡାଲି, ଆଳୁ ଭର୍ତା, ଭେଣ୍ଡି ଭଜା।
ଏତିକି ହେଲା, ଆଉ କିଛି ହେଇନି?
ନାଇଁ ମ, ମୁଁ ଖାଇବା ଖାଇବି କାହିଁକି ବେଶୀ ତିଆରି ହବ?
କଁ ପାଇଁ ବହୁତ୍ ଖାଇବି, ଯେତିକି--କରିପାରିବିନା ଆଉ।
ହଁ, ହଁ ଆଜି ଟିଉସନ ଯାଇନୁକି?
ନା, ଆଜି ଜୋରୋ ବର୍ଷା ପକେଇଲା କେନ୍ତି ଯାଇଥାନ୍ତି?
ବର୍ଷା ହବ ବୋଲି, ପାଠ ପଢା ବନ୍ଦ?
ଆଉ କେନ୍ତି ବର୍ଷା ପକୋଉଚି ଏତେ ଜୋର୍ ନାଦୁଛି କେମିତି କିଏ ଯିବ?
ଓହୋ, ରେନିକୋଟ ପିନ୍ଧିକି।
ସକାଳୁ ପୁରା ଚାର୍ଟା ଯାଂକେ ନାଦିଲା।
ଓହୋ। ଆଁ ରେନିକୋଟ ନାହିଁ କି?
କଣ?
ରେନିକୋଟ?
ଆ ରେନି କୋଟୋ ଥିଲେ, ରେନି କୋଟୋ କାମ ଦଉଚି?
କାର ରେ ବସିକି ପଳେଇଲନି?
ଉଁ
କାର ରେ ବସିକି
କିଏ କାହିଁକି, କିଏ କାରରେ ବସିକିି ଯିବ ମଁ? କାର୍ ର ତେଲ ପକେଇବ ପାଁଶହ ଟଙ୍କାରେ ଅଳପ ବାଟ୍ ବାଟ ଯିବ ଟୁଇସନ ସେଥିରେ ପୁଣି ପାଶହ ଟଙ୍କାରେ ତେଲ ପକେଇବ, ଆହୁରି ତେଲ ବଞ୍ଚିବ ପାଇଁଁ। ହେଁ।
ଆଉ ପାଠ ପଢା ଲସ୍ ହୋଉଚି ନା ନାଇଁ?
ହେଲା
ତମର
ଆଉ ଫୁଣି ମଂସ ବଞ୍ଚିବ ନା ନାଇଁ।
ମୋରୋ ପଞ୍ଚମ।
ଆମ ବଇନା ଗନ୍ତ ଉ-ଉମ୍-ଉମ୍ ମେଳା। ଗନ୍ତ ମେଳା ଆଉ ଆ ତ୍ରବିଶ ଆଉ ଯୋଗୋ ଖେଳ।
ହୁଁ।
ୟାଉ ଭାଷା ମହକ, ପଲ୍ଲବୀ। ଏଇଗୁରା ସବୁ ଆଉ।
ଆଉ ଇଂଲିଶ୍ ମିଡ଼ିୱ, ଇଂଲିଶ୍ ବହି କିଛି ନାହିଁ କି?
ହଁ, ପଲ୍ଲବୀ ଆଉ ୱାର୍କ ବୁକ୍ ଷ୍ଟୋରି।
ହଁ ତମକୁ କି ଷ୍ଟୋରି ପଢ଼ା ହେଇଚି?
ହଁ।
ତମ କି ଷ୍ଟୋରି ପଢା ହେଇଚି?
ଆମ ଷ୍ଟୋରି ପଢା ହେଇନି। ନା।
ଆଉ ସେଇଟା ଇତରରେ ଅଛି କଇଲ।
ହଁ।
ନି ନିଡର ଫାଷ୍ଟ ବିଷୟଟା କଣ?
ନିଡରତ ନାହିଁ ଆମର।
ଆଉ କଣ ଅଛି?
କିଛି ନାଇଁ? ନିଡର ନାହିଁ? ଖାଲି ୱାର୍ଡବୁକ ପଲ୍ଲବି ଆଉ ଷ୍ଟୋରୀ ଅଛି।
ଆଉ କିଛି ବହି ନାଇଁ ଏତିକି ବହି ପଞ୍ଚମ ଶ୍ରେଣୀରେ।
ଅଁ
ଆଉ କଁ ଅଛି ସବୁ
କହିଲିବା ବିଜ୍ଞାନ ମେଳେ ଆଉ ଉଁ ଭାଷା ମହକ ଆମ ବିଚି ତ୍ରବିଶ୍ୱ ଏମିତିଆ ବହୁସୁବ ବହୁତ ସାରା ବହି ଅଛି ଆଉ।
ଆଉ ଭଉତୁସାରା ବହିମାନେ କଣ କୋଡିଏଟା ବହିକି?
ନାଇଁ ସେଇ
ହିନ୍ଦୀ ସଂସ୍କୃତ ନାଇଁ ସେଗୁରା ଉଠେଇ ଦେଇଚନ୍ତି ଏସରକାର ସବୁ ଉଠେଇ ଦେଇଚି।
ଏଇ ପାଞ୍ଚଟା ଦଶଟା ବହି କଣ?
ଉଁ ଡେଲି ସ୍କୁଲରେ ମାଡହଉଚି।
ହୁଁ ନା
ଫାଷ୍ଟ କ୍ଲାସଟା କଣ ହଉଛି?
ହେଁ ଫାଷ୍ଟ କ୍ଲାସ ଗଣିତ।
ତମ କ୍ଲାସ ଟିଚର ନା କଣ?
ହଁ ସୁଜାତା ଗୁରୁମା।
ସେ କଁ ପଢଉଚନ୍ତି?
ସାହିତ୍ୟ।
ଓହୋ ସାହିତ୍ୟର ଫାଷ୍ଟ ବିଷୟ ନା କଣ?
ସାହିତ୍ୟର
କଣ?
ଗଛର କାଣୀ
ଆ ଗଛର କାହାଣୀର ଫାଷ୍ଟେ ଯୋଉ ପାରାଗ୍ରାପଟା ହେଇଛି। ହାଲୋ।
ହଁ,
ବୋଲିଲ ଶୁଣିବା ହଁ ଫାଷ୍ଟ ପାରାଗ୍ରା ହେଇଛି ଆଉଟେ ବୁଲ
ନାଇଁ।
ନରମ ଗଳାରେ ପ ହାଲୋ ନରମ ଗଳାରେନା କଣ ହଁ?
ହଁ।
ଆ ଟିକେ ବୋଲ ଶଣିବା ବଡ଼ ବୋଲିବ ସ୍ଵର କରିକି ଆଉ କଣ ଜାନିଚ? ଆଉ କଣ ଜାଣିଚ? ଚକିଲେଟ ଖାଇଚ ଆଜିି।
ହଁ।
କୁରକୁରି ଖାଇଚ।
ନାଁ।
ଆଉ କେତେଟା କୁୁରକୁରି ଖାଇଚ?
କୁରକୁରି ଖାଇନି କହିଲି।
କାହିଁକି ସେ ଏଇନା ଗଟେ କଣ କହୁ ଦେଲ ଖାଇଛି ଜରି ଚକଚକ ହଉଥିଲା।
ଉଁ ଚକିଲେଟ କହିଥିଲି ଖାଇଚି।
ଚକଲେଟ୍ସ ତା ନା କଣ?
କୋକଗୋଲା ର ହଜମଲା।
ହଁ କେତା ଲାଗିଲା।
ହଁ କଣ?
କେମିତି ଲାଗିଲା।
ମିଠା ମିଠା ଆଉ ଟିକେ ରାଗ।
ଓହଁ ଆଉ ସ୍କୁଲ ତମର କେତେଟାରୁ କେତେଟା ଯାଆଁକେ ରହୁଛି।
ଉଁ
ସ୍କୁଲ ତମର କେତେଟାରୁ କେତେଟା ଯାଆଁକେ ହଉଛି?
ଦଶଟା ରୁ
ଚାଟା ଆ ଟିଫନ୍ ଟାଇମ ହଉଚିନା ହଉନି। ହଉଛି ଟିଫନ୍ ଟାଇମ ହଉଛି।
ହଁ ଟିଫନ୍ ଟାଇ ଆଉ ହବନି କଣ ପିଲା ବଞ୍ଚିବେନି।
ଟିଫନ୍ କଣ ନଉଦ?
ଏଇ ରୁଟି ମେଣ୍ଟି ବଜା ବାଇଗଣ ଭଜା ଏନ୍ତ।
ଆଉ କଣ?
ଏମତି ଆଉ ଆ କଣ କପିଲସରୀ କିଛି ନାହିଁଁ ଆ।
ଉ ଦିଦି କହୁଛନ୍ତି ଭାତ ନେବି।
ହଁ।
ଭାତ ସାଙ୍ଗରେ କଣ ହେଇଥିଲ ସେ ଦିନ?
ସେଦିନ ଭାତ ସାଙ୍ଗର ଚଣା ମସଲା
ହଁ
ଉଁ
କେମିତି ଇଲ?
ଯେମିତି ଖାଇବା କଥା ସେମିତି ଖା ଖାଇଲ
ତମ କ୍ଲାସରେ କେତେ ଜଣ ପିଲା ଅଛନ୍ତି?
ମୁଁ ଆଓ ପଚାଶ ଜଣ।
ଆଉ ପ୍ରିୟ ତମର?
ଶକ୍ତି
ଶକ୍ତି ତା ନା କଣ ଶକ୍ତି ସ୍କୁଲ ରେ?
ହଁ।
ନା ତାକୁ ଡାକନ୍ତି କଣ?
ତାକୁ ସେଇ ଶକ୍ତି ଡାକନ୍ତି।
ଆଉ ତା ପୁରା ନା କଣ?
ଶକ୍ତି ସ୍ୱରୂପ ଓଝା।
ଓଝା ଓଝା ମାନେ କଣ କିଟା କଣ ତାଙ୍କର? ଖଣ୍ଡାୟତ ନା କଣ ପାଣ ନା ବଢେଇ ନା କେଉଟ?
ବଢ଼େଇ
ବଢ଼େଇ ଓହୋ ଓ ଆଉ ସ୍କୁଲ ଛୁଟି ହେଇକି ଆସିଲେ ଘରେ କେତେବେଳେ ପହଞ୍ଚୁଛ?
ସେଇ ଚା ସାଢେ ଚାରିଟା ହେଇଯାଉଛି।
ତାପରେ କଣ କରୁଚ?
ଆଁ
ତାପରେ କଣ କରୁଛ?
ଆ ଡ୍ରେସ ଚେଞ୍ଜ କରିକି
ହୁଁ।
ଅ ଯୋଉ ଖାଉଛି
ଖାଇ କିିନା?
ଖାଇକି ଖେଳିିବାକୁ ଯାଉଛି।
ହଁ କଉଠିକି ଖେଳିବାକୁ ଯାଉଛ?
ତାପରେ ଆସିକି ଖାଇକି ପଡୁଛି।
ତମେ କୋଉଠି ଖେଳିବାକୁ ଯାଉଛ?
ସୋସାଇଟି ଅଫିସ।
ସେି ଯାଇ କୋଉଠିଲୁ?
ହଁ ଯୋଉ ରୋଉଠୁ ଅଙ୍ଗନବାଡି କତିରେ
ଓହୋ ଅଙ୍ଗନବାଡ ପାଖରେ ଅଙ୍ଗନବାଡିର ପାଖରେ ଶୋ ସୋସାଇଟି ଅଫିସ
ଆଁ?
ସେଇଠି କଣ ପଡିଆ ଅ
ହଁ।
କେତେବଡ?
ଛୋଟଟା ମ
ଆ କିଏ କିଏ ଖେଳୁଚ ସବୁ?
କିଏ କିଏ ଖେଳୁଚ?
ଆ ହୋ ସାଙ୍ଗ ଖାଇ ଖୁଆ ସାଇଲଣି?
କେତେ ଜଣ ସାଙ୍ଗ ମାନେ
ରାଜା ଯ ଟୁମା ପିଙ୍କୁ ବଳିଆ ଏ ଏଗୁରୁ
ଓ ହୋ ଅ ହୋ ଖେଳୁଛ ନା ହେଠି ମରାମରି ହଉଚ?